ଶୁଭ ମଧ୍ୟାହ୍ନ।
ଶୁଭ ମଧ୍ୟାହ୍ନ ଆଜ୍ଞା। ଆପଣ କଣ କରୁଛନ୍ତି ଏବେ? ଶୁଭ ମଧ୍ୟାହ୍ନ ଭାଇ। ଆଜ୍ଞା ଭଲ ଅଛି। ଆପଣ ଭଲ ଅଛନ୍ତି?
ଭଲ ଅଛେ। କଣ କରୁଛନ୍ତି।
ନାଇଁ ବସି ଥିଲେ ଆଉ। ଆପଣ ଖାଇସାଇନି। ହ୍ୟାଲୋ।
ହଁ ଖାଇବା ସରିଲାଣି ହଁ ଖାଇବା ସରିଲାଣି।
ଖାଇବା ସରିଲାଣି। ଯାହା ଆପଣ ଖାଇସାରିଲେଣି ଆମର ଖାଇବା ହେଇନି। ଯା ଆପଣ ସମୟ ଅନୁସାରେ ଖାଇବା ପିଇବା ଠିକ ସେ କରୁଛନ୍ତି ଆଉ। ଆଜ୍ଞା।
ହଁ ହଁ।
ନା ଆପଣ ସମୟ ଅନୁସାରେ ଠିକସେ ଖାଇବା ପିଇବା କର ହଁ ହଁ। ହଁ ନିଆତି ଦିହ ପା ଖରାପ ହବ ଟାଇମ ଅନୁସାରେ ନ ଖାଇଲେ ସମୟ ଅନୁସାରେ ଭୁଲ। ହ୍ୟାଲୋ।
ହଁ କୁହନ୍ତୁ।
ସେଇଟା ତ ଠିକ କଥା ଖାଇବା ପିଇବା ଠିକ୍ ଆଜ୍ଞା।
ହଉ ଆପଣଙ୍କର ଗାଁରେ ଛୋଟ ପିଲା ଅଛନ୍ତି।
ହଁ ଛୋଟ ପିଲା ଅଛନ୍ତି।
ଆଚ୍ଛା ଛୋଟ ପିଲା ଯୋଉ ଖେଳୁଛନ୍ତି ଖେଳିଲା ବେଳେ ଯେମିତି ଆମର
ଯୋଉ ଖେଳନା ସବୁ ତ ଅସ୍ନା ଜିନିଷ।
ହାଲୋ ହଁ ପ୍ଲାଷ୍ଟିକ ଜିନିଷ ହୋଉ। ଆମର ଯେକୌଣସି ପାଉଚ ଫାଉଜ ହଉ।
ହଁ ହଁ ଛୋଟ ଛୋଟ ସାମଗ୍ରୀ ଚୋଉ ଛୋଟ ଛୋଟ ଛୁଆଙ୍କ ପାଇଁ ଖେଳନା କଣ୍ଢେଇ ସବୁ ତ ଖେଳନ୍ତି ଯୋଉ ଗାଡି।
ହଁ ହଁ। ସେଟା କେମିତି ବଜାରରୁ ଯାଇକି ଆଣ ନା ଏ ସେ ଗାଁ ର କିଏ ଆସନ୍ତି।
ନାଇଁ ଏମିତି ଯୋଉ। ବଜାରରୁ ପ୍ରାୟ ମାନେ କିଛି ଜିନିଷ ଚା ଯାଇକି ନେଇ ଯେମତି ଯାତ୍ରା ହେଲା କିବା ମେଳା ପଡି ଏଇସବୁ ରେ ବେଶୀ ଛୋଟ ଛୁ ମାନେ ଖେଳନା ମାନେ କାନ୍ଦିକି ନେଇ ଆସନ୍ତି ଆଉ ଏମିତି ଗାଁକୁ ବି ଆସନ୍ତି କିଛି। ସେଥିରୁ ବି ମୁଁ କିଛି ସଂଗ୍ରହ କରିନିଅନ୍ତି ଛୋଟ ଛୁଆ ଖେଳିବା ପାଇଁ।
ଆଛା ହଁ ତାପରେ ସେଇଟା କଣ କହିଲେ ଯୋଉ। ଆସ ହ୍ୟାଲୋ।
ଆଜ୍ଞା। କୁହନ୍ତୁ। ଆଜ୍ଞା ସୁଭୁଚି ଆପଣ କଣ କହୁଛନ୍ତି କହୁନାହାନ୍ତି।
ଏମ ଯୋଉ ଏଣେ ତେଣେ ଫୋପୋଡା ହଉଛି ତାକୁ ସେ ଜିନିଷ ହୁଁ।
ହଁ ସେ ଯୋଉ ଏଣେ ତେଣେ ଜିନିଷ ଗୁଡାକୁ ପଢୁଛି ସେଟାମାନେ ଫୋପାଡ଼ିବା କଥା ନୁହେଁ କାହିଁକି ନା ସେ ସବୁ ଯୋଉ ଗାଁ ରେ ବେଶୀ କାଲି ଦେଖିବେ ନାଳ ନର୍ଦ୍ଦମା ସବୁ ରହିଥାଏ ପୋଖରୀ ଯେମ ଗୋଟେ ଅସ୍ନା ପୋଖରୀ ଅଛି ତା ଦେହରେ କିଛି ଆବର୍ଜନା ନେଇ ପକେଇଥିଲେ କିମ୍ବା ଗୋଟେ ଜାଗାରେ ଅଳିଆ ଅଛି ସେ ଜାଗାରେ ନେଇ ଛାଟିଥିଲେ ସେ ସବୁ ପକେଇବା କଥା ନୁହେଁ। କିନ୍ତୁ ଗାଁ ଗହଳିରେ ସେଇସବୁ ବେଶୀ ଦେଖିବାକୁ ମିଳୁଛି।
ଆମ ଗାଁ ପଟେ ବି ସେମିତି ଗୋଟେ ପୋଖରୀ ଅଛି ମାନେ ଯିଏ ଯାହା ପରିଲା ନେଇକି ସେଇଠେ ଫୋପାଡିଲା। ଯିଏ ମାନେ ଘରର ଅଳିଆ ନେଇକି ସେଠି ଫୋପାଡିଲେ ହ ଗଛପତ୍ର ପତ୍ର ଝଡିକି ପତ୍ର ପଡିବ ସେଟା ନେଇକି ସେଇଠେ ପକେଇଲେ ପୋଖରୀଟା ପୁରା ଅସନା ହେଇଗଲା ଯଦ୍ୱାରା ଆଉ ବ୍ୟବହାର ଉପଯୋଗୀ ହେଇପାରିଲାନି ତେଣୁକରି ଆମେ କଣ କରିବୁ ଭାବିଲୁ ସେଇଠୁ ଆମେ ଯୋଜନା କରିକି ତାକୁ ଗାଁ ପିଲା କେତେଜଣ ଆମେ ମିଶିକି ତାକୁ ସଫା କଲୁ
ହୁଁ ଆପଣ ବହୁତ ଭଲ କାମ କରିୁଛନ୍ତି ତାଙ୍କୁ ସ
ତାକୁ ସଫା କଲା ପରେ ତାର ଯେତିକି ପାଣି ଥିଲା ଆମେ ମଟର ସାହାଯ୍ୟରେ ପାଣି ଟୋଟାଲି ବାହାର କରିଦେଲୁ ବାହାରକୁ।
ହଁ
ତାପରେ ପୁଣି ଯେତେବେଳେ ବର୍ଷା ହେଲା ନୂଆ ପାଣି ହେଲା ନୂଆ ପାଣି ହେଲା ପରେ ସେ ପାଣିଟା ଟିକେ ସ୍ଵଛ ରହିଲା। ଯାହା ଦ୍ୱାରା ଏ ଆମ
ନାଇଁ ତାକୁ ସଫା ତାକୁ ସଫା କରିଦେଲେ ଯାପ ଆପଣ ଠିକ କରିଛନ୍ତି କିନ୍ତୁ ସେଥିରେ କିଛି ବିଚିଂ ପକେଇ ଦେଇଥାନ୍ତ ଜେନ୍ତୁ କୀଟନାଶ ଯେନ୍ତୁ ସେ ଯୋଉ କୀଟଣୁ ସବୁ ରହିଥିଲେ ନା ସେ ସବୁ ମରିଯାଇଥାନ୍ତେ।
ମୋର ଏତେ ବଡ ପୋଖୀରେ କେତେ ବ୍ଲିଚିଂ ପକେଇବ ତମେ ଏଇଟା ଛୋଟ ପାତ୍ର ହେଇଚି ବ୍ଲିଚିଂ ପକେଇଦବ ନା କଣ। ବଡ ପୋଖରୀଟା ନା
ଓହୋ ହଁ ନିହାତି ୟାଦ୍ଵାରା ବି ବହୁତ ସଫା ହେଇଗଲା।
ହଁ
ଆମ ଘର ପାଖରେ ଭାଇ ଆପଣଙ୍କ ଆପଣ ଯେମିତି କହିଲେ ଆମ ଘର ପାଖରେ ଆମ ଘରକୁ ଲାଗି ରହିଛି ଏମତି ଗୋଟେ ପୋଖରୀ ଅଛି ମାନେ ମାନେ ପୋଖରୀଟା ରହିଯାଇଛି ଗାଁର ଗୋଟେ ମଝିର ଅଁ ପୋଖରୀ ଚାରି ପିଠି ଗାଁ ମାନ ତମ ଗାଁ ଗହଳି ଘର ନା ସମସ୍ତିଙ୍କର ଘର କିନ୍ତୁ ସେ ଗୋଟେ ଏମିତି ଏକ ପୋଖରୀ ସମସ୍ତେ ସବୁ ସା ସାଇଟର ଅଳିଆ ଆବର୍ଜନା ଗୁରାକ ପକେଇ ଚାଲିଛନ୍ତି ଆମେ ଯେତେ ବି ଚେଷ୍ଟା ଷ୍ଟା କରୁଚୁଯେ ଯାଦ୍ଵାରା ସଫା କରିବାକୁ ମାନେ ସଫା କର କରି ହଉନି କାହିଁକି ସବୁ ଲୋକମାନେ ସବୁ ସାଇଡ ରୁ ପକେଇ ଚାଲିଛନ୍ତି ନା ଅଳିଆ ଆବର୍ଜନା ଭର୍ତ୍ତି ହେଇ ଯାଉଛି ଆଉ ଛୋଟ ଛୋଟ ଯେମି ଲାଲ ଲାଲ ଛୋଟ ଛୋଟ ପୋକ ମଧ୍ୟ ଦେଖିବାକୁ ମିଳୁଛି। ତଥାପି ମୁଁ ଚେଷ୍ଟା କରୁଛି ବିଚିଂ ବାବା ଆଣନ୍ତି। ସାଇଡ ରେ ଘର ପାଖ ସାଇଡ ରେ ବିଚିଙ୍ଗ କିଛି ଛାଟିଦେବାକୁ ଆମେ ପକେଇଦବହୁ ସମୟ ମାନେ ବହୁତ ମାନେ ବହୁତ ଥରେ ଏମିତି ବିଚି ପକେଇବି ଆମେ ସଫା ରଖ ଦେଖିବାକୁ ଚେଷ୍ଟା କରୁଛୁ।
ହଁ ସେମିତି ଆମେ ଗାଁ ପୋଖରୀ ସଫା କରି ସାରିଲା ପରେ ଦେଖିଲୁ ଗାଁ ନଳକୂପରା ସବୁ ସେମିତି ହେଇକି ପଡିଛି ତାପରେ ଆମେ ଗାଁ ନଳକୂଅ ଯେମିତି ବାଲି ଜମି ଜମି ସବୁ ଜମା ହେଇଯାଏ ତାପରେ ପାଣିରା ସବୁ କଳା ପଡିଥାଏ ଜମିିକି ଯାହା ଦ୍ଵାରା ସ୍ମେଲିଙ୍ଗ ହୁଏ ଗନ୍ଧ ହୁଏ।
ତ ଲୋକ ଆଣନ୍ତି ସତ କିନ୍ତୁ ତାକୁ କେମିତି ସଫା କରିବା ତାର ନିରାକରଣ କିଏ କରନ୍ତି ନାହିଁ। ତେଣୁକରି ଆମେ ବା ଆମେ ପୁଣି ଏମତି କେତେଜଣ ଯୁବକ ସାଥିୀ ସାଙ୍ଗ ହୋଇ ସବୁ ନଳକୂଅ କୁ ସଫା କଲୁ, ପ୍ରଥମେ ଆମ ନିଜ ସାହି ନଳକୂ କୂଅଟାକୁ ସଫା କଲୁ, ନଳକୂଅ ସଫା କଲା ପରେ, ସେଇ ନଳକୂଅଟା ଯେତେବେଳେ ଭଲ ହେଇଗଲା ପାଣି ତାର ଭଲ ହେଲା, ପୁଣି ଆଉ ଗୋଡେ ନଳକୂଅ ଏମିତି ହେଇକି ସବୁଜାକ ନଳକୂଅ ସଫା କଲୁ।
ଯାହା ହଉ ଆପଣ ଗୋଟେ ଭଲ କାର୍ଯ୍ୟରେ, କରୁଛନ୍ତି ଆଉ। ଆମ ଗାଁ ରେ ବି ଏମିତି ନଳକୂପ ପାଖରେ ମାନେ କଣ ହେଇଥିଲା କହିଲ ଯୋଉ ପାଣି ଟା ଏମତି ନାଳ ଥାଏ ପାସ୍ କରିବା ପାଇଁ, ପାଣି ଗୁଡାକ ପାସ୍ କରି ନଥିଲେ, ପାଣି ଗୋଟେ ଯାଇକେ ଜମା ରହିବ ଦ୍ଵାରା ସେ ସବୁ ଯିଏ ଯାହା ଖାଇଲେ ହାତା ଫାତ ମାନେ ଏମତି ଛୋଟ ଛୋଟ ଛୁଆ, ଦୋକାନରେ କିଛି ଜିନିଷ ଆଣିଲେ, ଖାଇଲେ ସେ ସବୁ ଜରି ପ୍ଲାଷ୍ଟିକ ବୋତଲ ଆ ସବୁ ସେ ସାଇଡ ରେ ପକେଇଦେଲେ। ଏମିତି ସବୁ ପକେଇବା ଦ୍ଵାରା, ସେଠି ଯୋଉ ପାଣି ବି ରହିଥିଲା, ନୀଳ ନେଳି ଲାଗିଗଲା। ଖେଳିଲ କିନ୍ତୁ ଗୋଟେ, ରେଡ ନାଲା ନାଲା କଲର ବି ପୋକ ମଧ୍ୟ ସେଠି ଚାଲିଲେ। ମୁଁ ଦିନେ ନେଇକି ବିଚିଂ କିଛି ନେଇ ସଫା କରିଦେଲି ମାନେ ପ୍ରଥମେ ସେ ଅଳିଆ ସବୁ ବାହାର କରି ନେଇକି ଅଲଗା ଜାଗାରେ ବାହାର କରିଦେଲି। ତାପରେ ସେଠି କିଛି ବିଚିଂ ପକେଇ ଏବେ ପୁରା ସଫା
ହଁ ନଳକୂଅ ସଫା କଲ, ତାପରେ
ତାପରେ ଆପଣ ଯେମିତି ନାଳ ବୋଲି, ଆମ ଗାଁ ଗହଳିରେ ସେମିତି ଛୋଟ ଛୋଟ ଅଣା କରିବେ ଯିଏ ଯା ଘରୁ ସବୁ ପାଣି ଫାଣି ସବୁ ଯାଗାରେ ଗୋଟେ ଜାଗାରେ ନାଳିଆ ପାଣି ସେ ପାଣି ଗୋଟେ ଯାହା ପୋଲଥିନ ରେ ରହି ଯାଇଥିଲା ଗୋଟେ ଯାହା ଜମା ହେଇକି। ଯାହାଦ୍ୱାରା କି ପାଣି ଯାଇ ପାରୁନଥିଲା, ପାଣି ସେମିତି ଜମିକି, ପୁରା ମଶା ପ୍ରବଳ ହୁଅନ୍ତି। କଣ ଏତେ ମଶା ହୋଉଚି, ଚାରିପଟେ ସଫା ହେଇକି ତାପରେ ଆମେ କଣ କରିବୁ, କଣ କରିବୁ, ଏତେ ମସା ହେଲେ ତ ଯାଇ ହଉନି। ସାଙ୍ଗେ ସାଙ୍ଗେ ରାତିରେ ଗୋଟେ ଅଣ୍ଡା ଖୋଳ ଲଗେଇ ଅଣ୍ଡା ଧୂଆଁ କଲୁ, ସେଇ ଡ୍ରେନ୍ ଚାରିକାନି, ଅଣ୍ଡା ଜଳେଲୁ ମଶରା ପଳେଇଲେ, ତାପରେ ତା ପରଦିନ ସକାଳୁ ଆଉ ଆମେ ଯେହେତୁ ନଳକୂପ ସଫା କରିଥିଲୁ। ତ ଗାଁ ର ସବୁ ଲୋକ ଲାଗିଗଲେ ସେଇ ଟ୍ରେନ ସଫା କରିବା ପାଇଁ, ତ ଯିଏ ଯାହା ଘର ଆଗରେ ଯେତେବେଳେ ସଫା କରିଦେଲେ, ଟା ସ କଥା ହେଇଗଲା, ଆଉ ଯୋଉ କଙ୍କରା ବାହାରିଲା ମାଟି, ତାକୁ ନେଇ ଗୋଟେ ଗାତ ଖୋଳିବେ, ସେ ଗାତ ଭିତରେ ପୋତା ହେଇଗଲା। ଯାହାଦ୍ଵାରା ଆଉ ତାର ସ୍ମେଲ ଟା ବାହାରକୁ ବାହାରି ପାରିଲାନି, ଆଉ କି ମଶା ସେତେ ବି ଗାଁ ରେ ହେଲାନି। ହ କିନ୍ତୁ ମଶା ହେବା ଦ୍ଵାରା ଗାଁ ରେ ବୋହୁତ ରୋଗ ଜଳ ଏଇ ଯୋଉ ଆମର ଜର ହେଇଥିଲା ସମସ୍ତଙ୍କୁ, ପ୍ରାୟ ସାତ, ଆଠ ଜଣକୁ ଜର ହେଇଥିଲା ମଶା କାମୁଡିକି।
ଯାହା ଆପଣଙ୍କ ଆପଣ ଗୋଟେ କାମ କଲେ, ଆପଣଙ୍କୁ ଦେଖି ସମସ୍ତେ ସେଇ କାମ କଲେ ଆପଣ ସଫା ସୁ କଲେ ଆପଣ ଦେଖି ଆଉ ସମସ୍ତେ, ମଧ୍ୟ ଗାଁରେ କିଛି ଲୋକ ସେ ବି ମଧ୍ୟ କଲେ। ଆପଣ କେତେ ଭଲ କାମ କଲେ, ଏମିତି ଯଦି ଆମେ ସମସ୍ତେ ଯଦି ମିଳିମିଶିକି ପ୍ରତ୍ୟେକ ମାନେ କାର୍ଯ୍ୟ ଯଦି ଗାଁ ରେ କରିବା, ଗାଁ ବି ମଧ୍ୟ କେତେ ଉନ୍ନତି ହେଇଯି
ହଁ ସେପଟେ ଯଦି ଆମେ ସଫା ରଖିବା, ତାହେଲେ ନିହାତି ଭଲରେ ରହିବ।
ଆମ ଦେହ ବି ଭଲ ରହିବ, ଚର୍ମ ରୋଗ ବି ବେଶୀ ହବନି, ମଶା ଖାଇବା ଦ୍ଵାରା ଦେହରେ ଦେଖିଛ ନା। ବହୁତ କିଛି। ମ୍ୟାଲେରିଆ, ଏମିତି ସବୁ ଜର ମଧ୍ୟ ହେଇଯାଏ। ଅଳିଆ ହବା ଦ୍ଵାରା ମଶା ସବୁ ଜନ୍ମ ନିଅନ୍ତି ନା। ଡେଙ୍ଗୁ ଜର ହୁଏ, ଗାଁ ଗହଳିରେ ହଁ ଡେଙ୍ଗୁ ଜର, ବିି ମଧ୍ୟ ହୁଏ।
ତାପରେ ଆପଣ ଦେଖିଥିବେ, ଆଗରୁ ଗାଁ ଗହଳିରେ ଡି ଡି ଟି ପକାନ୍ତି ଆସିକି। ସେ ଗୋଟେ ସାଇକେଲ ଆଣି ପମ୍ପ ମାରିଥିବ ସେ ସ୍ପ୍ରେ କରୁଥିବ ମଶା ନିବାସ ନିବାସ ପାଇଁ। ମଶା କୁ ବିନାଶ କରିବା ପାଇଁ। ଏବେ ସେ ସବୁ ଆଉ ହଉନି ନିଜେ ନିଜେ ନି ଆମକୁ ସତର୍କ ହେବାକୁ ପଡିବ। ଯେହେତୁ ଆଗରୁ ଲୋକ ଜାଣି ପାରୁନଥିଲେ ଯେ ମଶା କେମିତି ଦୂରୀକରଣ ହବ।
ଲୋକ ତ ସେଇଟା ବୁଝୁନାହାନ୍ତି ନା ସେଇଟା ଆମେ ଯଦି ବୁଝୁଛନ୍ତି ସେଇଟା ଆମଠୁ ଆରମ୍ଭ କରିବାକୁ ପଡିବ ଆମେ ଆମେ ନିଜା ଆମେ ସେଇଟା ମାନେ ସ୍ଵଚ୍ଛ ମାନେ ସଫା ରଖିଲେ ହିଁ ଆମକୁ ଦେଖି ଆଉ ଜଣେ ବି ସିଏ ବି ରଖିବ, ସେଇଠୁ ଗାଁ ର ଟିକେ ଗାଁ ସାରା ସବୁଆଡେ ସଫାସ ରା ହେଇଯିବ, ଯାହା ଆପଣ ଗୋଟେ ଭଲ କାମ କରୁଛନ୍ତି ଆଉ। ଚେଷ୍ଟା କରନ୍ତୁ ଯେମିତି ଗାଁ ଟା ସଫା ସୁତୁରା ରଖିବାକୁ।
ହଁ ଆମେ ନିଜେ ସଫାସୁତୁରା ରହନ୍ତେ ଗାଁଟା ସଫା ରହନ୍ତା, ଆମେ ଗାଁରୁ ଆରମ୍ଭ କରି ଆସ୍ତେ ଆସ୍ତେ ଆମ ସବୁଆଡେ ଆମକୁ ଦେଖିକି ଅନ୍ୟ ଗାଁ ଲୋକ ଶିଖିବେ ତ। ସ୍ଵଚ୍ଛତା ରହିବ ସନ୍ତୁଳନରେ।
କୋଉ ମାନେ ସେମାନେ ବି ସଫା ରଖିଲେ
ହଁ। ହଁ ଆପଣ ବି ଚେଷ୍ଟା କରନ୍ତୁ ଆପଣଙ୍କ ଗାଁ ର ଏମିତି ରଖିବା ପାଇଁ ଆଉ। ଏତିକି ଉପଦେଶ ଦେବି ହଁ।